ହ୍ୟାଲୋ ହଁ କଣ କରୁଥିଲେ।
ଏଇ ବସିଥିଲି ଆଉ
ଆଛା ଆଉ ରାତିରେ
ଆପଣ କଣ କରୁଥିଲା।
ନାଇଁ ବର୍ଷା ହେଇକି ଛାଡିଛି ପାଗ ଥଣ୍ଡା ଅଛି ଟିକେ ଛାତ ଉପରେ ଏପଟ ସେପଟ ହଉଥିଲି ଆଉ। ଆଉ କିଛି କାମ ନାହିଁ ବସିବା କଥା।
ରାତିରେ ଆମର ରୁଟି ସନ୍ତୁଳା।
ଯାହା। ଯା ହଉ ଆପଣ ସବୁ ଭଲ।
ଆଜ୍ଞା ଆପଣଙ୍କର ରାତି ପାଇଁ ହଁ ସବୁବେଳେ ନୁହଁ ତଥାପି।
ଆଚ୍ଛା। ରାତିରେ ଆମର ସଜ ପଖାଳ ଖିଆହବ ତା ସହିତ ଅଣ୍ଡା ଆମଲେଟ ବନାହବ ଆଉ ଆଳୁ ଭଜା ଅଛି ଆଉ କିଛି ହବନି।
ଆଚ୍ଛା ଆଚ୍ଛା।
ଆଜ୍ଞା।
ଆଉ ଆଜି ଦି ପହରେ କଣ ରୋଷେଇ ହେଇଥିଲା?
ଆଜି ଦିହି ବରା ହେଇଥିଲା ଦହି ପଖାଳ ହେଇଥିଲା ଶୁଖୁଆ ଚଟଣି ତା ସହିତ ସଜନା ଛୁଇଁ ପଣସମଞ୍ଜି ମସଲା ଦେଇକି ଭଜା ହେଇଥିଲା ଆମ୍ବ କାକୁଡ଼ି ସବୁ ଖିଆ ହେଇଛି।
ଶୁଖୁଆ ଛୋଟ। ସେଇଟା କଣଟା ମ୍ୟାଡାମ
ଆପଣ ଶୁଖୁଆ ଖାଇନାହାନ୍ତି କି?
ଏ ଶୁଖୁଆ ତ ମୁଁ ଏମିତିରେ ବି ଖାଏନି।
ଆଚ୍ଛା କିନ୍ତୁ ଥରେ ଖାଇବେ ନା ଶୁ।
ନାଇଁ ମାନେ ଶୁଖୁଆ ଖା ଖାଇଛି ଥରେ। ଥର ଖାଇଛି କିନ୍ତୁ ଶୁଖୁଆ ଚଟଣିଟା କଣ ଶୁଖୁଆ ମସଲା ଦେଇକି ଭଜା ହୁଏ।
ନା ନା ସେଟା ଶୁଖୁଆ ଆପଣ ବେସର ଦେଇକି ଭାଜି ପାରିବେ ସେଟା ଯୋଉଟା କି। ଲୁଣି ଶୁଖୁଆ ରୁହେ ପାଣି ଆଖିଆ କୁହନ୍ତି ତ ସେଇଟା ତମେ ବେସର ଦେଇକି ଭାଜିକି ଖାଇପାରିବ କିନ୍ତୁ ଆମର ଯେଉଁଟା ଆସେ ବିନା ଲୁଣ। କଲ ଯ ଶୁଖୁଆ ଖାର ପାଣିଆ ଶୁଖୁଆ ତାକୁ କହନ୍ତି ତ ସେଗୁଡାକୁ ତମେ ଭାଜି କି ଖାଲି ବିନା ତେଲରେ ଭାଜିକି ରସଣ ତେଲ ଦେଇକି ଚଟିକି ଖାଇପାରିବ ନାହିଁ ତ ସେଇଯ ଶୁଖୁଆ ଚଟଣି ହେଲା। ରସୁଣ ସୋରିଷ ତେଲ କଞ୍ଚା ଲଙ୍କା ଦେଇକି ତାକୁ ଭଲ ଭାବରେ ଛେଚିକି ସେ ଯୋଉ ଛେଚା ଟା ବନାନ୍ତି। ସେଇଟା ବହୁତ ଭଲ ଲାଗେ ହଁ ସେ ଶୁଖୁଆ ଟାକୁ ଫାଷ୍ଟ ଭାଜି ଦେବେ ବିନା ତେଲରେ ସେମିତି ହିଁ କଡ଼େଇରେ ଭାଜିବେ। ଭାଜିବେ। ତାକୁ ନାଇଁ ନାଇଁ ପୋଡିବନି। ଜଷ୍ଟ ଦୁଇ ମିନିଟ୍ ପାଇଁକା ତାକୁ ବାସ୍ ଭାଜିକି କାଢ଼ିଦେବେ କାଢ଼ିକି ପାଣିରେ ବତୁରାଇବେ ତାର କାତି ସବୁ ବାହାରିଯିବ ଛଡ଼େଇବା ପାଇଁ ପଡ଼ିବ କାରଣ ଚଟଣି ବନେଇବା ନା ବାଟ୍। କାତି ଲାଗିଲା ଭଲ ଲାଗିବନି।
ଆଚ୍ଛା ଆଚ୍ଛା।
ହଁ ତ ତା। ପରେ ସେ ଯ ଖୁଆରୁ କାତି ଛଡେଇକି ତାକୁ। ଭଲ ଭାବରେ ଧୋଇଦେବେ ଧୋଇକି ତା ଦେହରେ ରସୁଣ କଞ୍ଚା ଲଙ୍କା ସୋରିଷ ତେଲ ଅଳ୍ପ ଲୁଣ ତାକୁ ଦେଇକି। ଭଲ ଭାବରେ ଛେଚିକି ତା ଚଟଣି ବନେଇକି ଖାଇବେ ଆଉ। ବହୁତ ଭଲ ଲାଗେ ଆପଣ। ଥରେ ଖାଇକି ଦେଖନ୍ତୁ। ଘରେ କୁହନ୍ତୁ ବନେଇବେ ଆଜ୍ଞା ସେଠି ଚିଙ୍ଗୁଡି ଶୁଖୁଆାରେ ବି କରିହବ। ଚିଙ୍ଗୁଡି ଶୁଖୁଆ କରିହବ ଖାରପାଣିଆ ଶୁଖୁଆ ହେଲା ଖାରପଣିଆ ଶୁଖୁଆାର ବଡ ସାଇଜ ବି ଆସେ ଛୋଟ ସାଇଜ ବି ଆସେ ଯୋଉଟାକୁ ଆମେ ଅଲଣା ଶୁଖୁଆ ବି କୁହନ୍ତି ତ ସେଇଟା କରିକି ଖାଇବେ ଆଉ ବାଲୁଗୋଆଁ ରେ ଶୁଖଆ ବହୁତ ଭଲ ମିଳେ ବାଲୁଗାଁ ଶୁଖୁଆ ବୋଲି କୁହନ୍ତି ବାଲୁଗାଁ ମାଛ ଚିଙ୍ଗୁଡି ଯାହାବି
ହଁ ବାଲୁଗାଁ ରେ ମିଳେ ଆମର ଏପଟେ ସୁନାଖ
ରାଜ ସୁନାଖେଳା ଯୋଉଟା କୁହନ୍ତି ନୟାଗଡ ଯିବା ବାଟରେ ପଡେ ସେଇଟା ଏଠି ବି ମିଳେ ଭଲ ସୁଖ
ଆଜ୍ଞା ଆଜ୍ଞା
ହଁ ହଉ ସାର୍ ଆପଣ ଦାରିଙ୍ଗିବଡି ଯାଇଛନ୍ତି ବୁଲିବାକୁ
ଦାରିଙ୍ଗିବଡି ହଁ ମୁଁ ଦାରିଙ୍ଗବାଡି ହଁ ହଁ ହଁ ମୁଁ ଯାଇଛି ଯାଇଛି ଦାରି ଦରୀଙ୍ଗିବାଡ଼ି ଯାଇକି ତିନି ଦିନ ରହିକି ବୁଲିକି ଆସିଥିଲେ
ଓହୋ ସାର୍ କେବେ ଏବେ ରିସେଣ୍ଟ କେବେ ଯାଇଥିଲେ? ନା, ନାହିଁ ଆଗୁରୁ।
ଇଅର ଯାଇଥିଲେ।
ଓହୋ ଓ ବୁଝିଲେ ସ ଆଜ୍ଞା। ସେଠି କଣ ସବୁ ଅଛି? କଣ ସବୁ ବୁଲିଲେ?
ସେଠି-ଇ ଆମର ଝରଣା-ଆ ଜଳପ୍ରପାତ ଦିଟା ଥିଲା ଗୋଟେ ପୁତୁଡ଼ି, ଜଳପ୍ରପାତ ଆଉ ଗୋଟେ ନା ମୋର ମନେ ପଡୁନି। କିନ୍ତୁ, ବଡ ବଡ ଦିଟା ଜଳ ପ୍ରପାତ ଥିଲା।
ଆଛା ବୁଝିଲି।
ହୁଁ। ଦାରିଙ୍ଗବାଡିର-ଅ ହଳଦୀ ଚାଷ ହଉଥିଲା ଆମେ ସେଟା ବୁଲିବା ପାଇଁ ଯାଇଥିଲୁ।
ଆଜ୍ଞା ପ୍ରସିଦ୍ଧ ଆ ଏଇଟା ବି ଶୁଣୁଛି ସେଠି ସେଟାକୁ ଓଡିଶାର କାଶ ମୀରି ବୋଲି କୁହନ୍ତି ନା।
ଓଡିଶାର କାଶ୍ମୀର କୁହନ୍ତି, ଏଥିପାଇଁ କୁହନ୍ତି ଯେ ସେ ଏଠି ଆପଣ ଯଦି ଶୀତ ଋତୁରେ ଯାଉଚନ୍ତି, ତ ସେଠି-ଇ ବେଳେ ବେଳେ ବରଫ ବି ପଡେ।
ଓହୋ! ଆପଣ, ଯେବେ ଯାଇଥିଲେ ପଡିଥିଲା। ଦେଖିଛନ୍ତି।
ହଁ ବରଫ ସେଠି ପଡିଥିଲା। ଆମେ ବରଫରେ ଖେଳିକି ଆସିଛୁ।
ଆଚ୍ଛା ଆ, ଯାହା ହଉ ଦେଖିଦେଇଛନ୍ତି। ଆଉ,
କିନ୍ତୁ -ଉ। ଅ-ଆମର ଘାସ ପଡିଆ ହେରିକା ଯୋଉ ଅଛ ଅଛି। ସେଇଥିରେ ଆପଣ ଦେଖିବେ ସେଥିରେ ଜଣା ପଡେ ବରଫ ଗୁଡ଼ାକ କେମିତି କଭର ହେଇକିଥାଏ।
ବୁଝିଲି ସାର୍ ବୁଝିଲି।
ସେଠି ଗୋଲମରିଚ ବି ଚାଷ ହୁଏ। ଗୋଟେ ବଗିଚା ଅଛି ସେଠ୍
ହଁ ହଁ ଗୋଲମରିଚ ଅଛି। କଫି ବି ଚାଷ ହୁଏ ନା?
ଟୱେ। କୋରାପୁଟ କଫି ଆପଣ ଶୁଣି କେ ପ୍ରସିଦ୍।
ହଁ ହଁ କୋରାପୁଟ କଫି ତ ଶୁଣିୁଚି। କିନ୍ତୁ ସୁଉଁ ଆପଣ ତ କ ଦାରିଙ୍ଗବାଡି ତ କୋରପୁଟ ରେ ନୁହେଁ।
ନା କୋରାପୁଟ ନୁହଁ କୋରାପୁଟ କନ୍ଧମାଳ ଏଇ ସବୁ ପାହାଡିଆ ଏରିଆରେ ଏଇ ହଳଦୀ ହେଲା କଫି ହେଲା ଗୋଲମରିଚ ହେଲା ଏଇ ସବୁ ଦେଶୀ ଜିନିଷ। ତା ବାଦ ଝୁଣା।
ଝୁଣା ବି ମିଳେ ହଁ ସେ ଝୁଣା ତକ୍ଚ ଝୁଣା। ଟା କୋଉ କାଠର ଗୋଟେ। ଗୋଟେ ଅଠା ବୋଧେ।
ଅଠା ହଁ ସେ ଗୋଟେ ଗଛର ଅଠାରୁ ସେଇଟା।
ଶାଳ କାଠ ନା କୋଉ କାଠ ହଁ।
ଏ ସବୁ ଜିନିଷ ଗୁଡ଼ାକ ଆପଣ ଭୁବନେଶ୍ୱରରେ ବି ଆମର ମଝିରେ ମଝିରେ ମେଳା ପଡ଼େ ଜାଣିଥିବେ ଆଦିବାସୀ ମେଳା।
ଆଉ ଆଉ କଣ ସବୁ ପଡେ। ମୁଁ ତ ଯାଇନି କେବେ।
ଆପଣ ଆସିବେ କେବେ ସେ ମେଳାକୁ ଯିବେ। ଆଦିିବାସୀ ମେଳା। ପଡେ ଆଉ ଆମର ଗଭର୍ଣମେଣ୍ଟ ର ବହୁତ ସାରା ମଝିରେ ମଝିରେ ପକାନ୍ତି।
ଆଚ୍ଛା।
ଷ୍ଟେଟ ଫେୟର ମେଳାବି ପଡେ। ତ ସେ ସବୁ। ଓ ଗୁଡାକରେ ଏଇ ସବୁ ଦୋକାନ ଗୁଡାକ ଲାଗେ ଦେଶୀ ହଳଦୀ। କନ୍ଧମାଳକ। ହଳଦୀ କୋରାପୁଟ କଫି। ଝୁଣା ଲ ଖ
ବୁଝିଲି ଆପଣ ଯେବେ ଯାଇଥିଲେ ତାକୁ କିଣିକି ସେଠୁ କିଛି ଆଣିଥିଲେ ନା ନାଇଁ
ହଁ ଆମେ ଆଣିଥିଲୁ ହଳଦୀ ଆଣିଥିଲୁ ଆଉ ଗ ଗଛରୁ ତୋଳିକି ଆଣିଥିଲୁ ଗୋଲମରିଚ
ଆଚ୍ଛା ଗଛର ତୋଳିକି ଆଣିଥିଲେ
ହଁ ଆମେ ଯାଇଥିଲୁ ନା ଚାଷ ଦେଖିବା ପାଇଁ ଗୋଲମରିଚ ଚାଷ ତ ଗଛରୁ ନିଜେ ତୋଳିକି ଆଣିଥିଲୁ ଆଜ୍ଞା
ଆଉ କଣ ସବୁ ବୁଲିଲେ ସେଇଠି ସେଠାକାର ଲୋକ ବି ତ ଅ ଆଦିବାସୀ ଲୋକ ଥିବେ ନା କନ୍ଧମାଳ ଫୁଲବାଣୀ ମାନେ
ହଁ ଆଦିବାସୀ ଲୋକମାନୋନେ ସମସ୍ତେ ତ ଆଦିବାସୀ ନୁହଁ। କିନ୍ତୁ ଶହେରୁ ନବେ ପ୍ରତିଶତ ରହିବେ ସେଇଭଳି ଆଦିବାସୀ।
ଓ।
ତ ସେଠି ଆଉ ଗୋଟେ ବାଟରେ ଅଛି। ହୁଁ ଆମେ ଯାଇଥିଲୁ ଏମୁ ପକ୍ଷୀ ଚିଡିଆଖାନା ବୁଲିବା ପାଇଁ।
ଏମୁ ପକ୍ଷୀ।
ହଁ ସେ ଯୋଉ ବଡ ବଡ ପକ୍ଷୀ ଥାନ୍ତି। ହଁ ସେଠି ବହୁତ ସାରା ଏମୁ ପକ୍ଷୀ ରଖା ହେଇଛି। ଆପଣ ଗଲେ। ଯାଇକି ସେଠି ବୁଲି ପାରିବେ। ସେ ପକ୍ଷୀ ଗୁଡାକ ସବୁ ରଖା ହେଇଛନ୍ତି।
ଆଚ୍ଛା ଆପଣ ଯଦି ତିନି ଦିନ ପାଇଁ ଯାଉଛନ୍ତି ଆପଣ କେତେ ପ୍ଲାନିଂ କରିବେ ଯେ କେତେ ପଇସା ଆମର ଅଧିକ ଖର୍ଚ୍ଚ ହବ ନା କମ ଖର୍ଚ୍ଚ ହବ।
ନାଇଁ ଆପଣ ଯଦି ନ ବସ୍ ଯାଉଛି ଭୁବନେଶ୍ୱରରୁ ସିଦ୍ଧା ଦାରିଙ୍ଗବାଡ଼ି।
ହଁ।
ତ ଆପଣ ଯଦି ବସ। ରେ ଯାଉଛନ୍ତି। ତାହେଲେ ତ ବହୁତ କମ ଖର୍ଚ୍ଚ ହବା। ଆପଣଙ୍ଗର।
ଏ ଆମେ ମାନଙ୍କର ଫ୍ୟାମିଲି ପରିବାରରୁୁ ସମସ୍ତେ ଯିବୁ ବୁଲିବା ପାଇଁକା ତେ ଆପଣ ଯାଇଥିଲେ କୋଉଠି ରହିଥିଲେ କେତ୍
ହଁ ଆମେ ଯାଇ ଯାଇଥିଲୁ ଆମେ ଆମେ ବି ଯାଇଥିଲୁ ଲି ଯଉ କାରରେ ହିଁ ଯାଇଥିଲୁ।
ଆଜ୍ଞା।
ତ ଫ୍ୟାମିଲି ହିଁ ଯାଇଥିଲୁ ଆମେ ତ ସେଠି ଆପଣ ଗଲା ପରେ ସେଠି ଆଖପାଖରେ ଅଛି ବହୁ ସାରା ଆପଣଙ୍କୁ ହୋଟେଲରେ ମିଳିଯିବ ରହିବା
ଆଚ୍ଛା ଆପଣ କଣ ଆଗୁଆ କିଛି ବୁକିଂ କରି ଥିଲେ ନା ନାଇ ସେଇଠି ଯାଇକି ହିଁ ହୋଟେଲ ମିଳିଗ
ହଅ ନାଇଁ ନାଇଁ ମୁଁ ଆଗୁଆ ଆ ଗୁଆ ବୁକିଂ କରିଦେଇଥିଲି। କିନ୍ତୁ ଆପଣ ଗଲେ ବି ସେ ସେଠି ଯାଇକି ସାଙ୍ଗେ ସାଙ୍ଗେ ବୁକ୍ କରିକି ରହିପାରିବେ। ଆଉ ଭଲ ରୁମ ବି ଅଛି ସବୁ କମ୍ ପ୍ରାଇସ୍ ରେ ମିଳିଯିବ ଆପଣଙ୍କୁ। କମ୍ ଦାମରେ।
ହଁ।
ତ ଯଦି ପରିବାର ସହି ତ ଯାଉଛନ୍ତି। ତିନି ଦିନ୍ ଭିତର ଆପଣ।
ପାଖାପାଖି ସବୁ ବୁଲି ହେଇଯିବ।
ସବୁ ବୁଲିକି
ଆଚ୍ଛା ବୁଝିଲି। ତ କେବେ ଗଲେ ସେଇଟା ଭଲ ଶୀତ ଦିନରେ ହିଁ ଗଲେ ଠିକ୍ ଶୀତ ଋତୁରେ ଯଦି ଯାଉଛ ବୁଲିବା ପାଇଁ । ଆଚ୍ଛା
ମୁଖ୍ୟତ ନଭେମ୍ବର ନାହିଁତ ଡିସେମ୍ବର ମାସ। ଇ ଆଡିକି ଗଲେ ଆପ୍ ଆପଣ। ବହୁତ ସମ୍ଭାବନା ଅଛି ବରଫ ଦେଖ୍ କ୍ଷର।
ଓହୋ ବୁଝିଲି। ସେଇ ସମୟ ଟା ଭଲ ତାହେଲେ ଆଉ ଯିବା ପାଇଁକା। ଆଜ୍ଞା ।
ଆପଣଙ୍କର ଯିବାର ଅଛି କି? । ମୁଁ କହିଲି ଆପଣଙ୍କର ଯିବାର ଅଛି।
ହଁ ଯିବାର ଏବେ ନାହିଁ। ଏମିତି କଥା ହଉଥିଲୁ ଯିବାର ଯିବା ପାଇଁକା ସେଥିପାଇଁ ମୁଁ ଶୁଣିଥିଲି ନା ଆପଣ ଯାଇଥିଲେ ସେଥିପାଇଁ ପଚାରିଦେଲି କିଛି ଆପଣଙ୍କଠୁ ଆଗୁଆ ଜାଣି ଦେଇେଇଥିଲେ ଗଲେ ସେଠି ସୁବିଧା ହବ। ଗଲୁ ବୁଲିବା ପାଇଁ କି ରହିବା। ପାଇଁ କେତେ ପଇସାରେ ଯାଇ ହେଇପାରିବ ବୁଲି ହେଇଯିବ ସବୁ କିଛି ସେଥିପାଇଁ ପଚାରୁଥିଲି।
ଆଚ୍ଛା ଆଚ୍ଛା। ଆଚ୍ଛା ।
ହଉ ସାର୍ ରଖୁଛି। ପରେ କଥା ହବା ଧନ୍ୟବାଦ ଆଜ୍ଞା।